ହ
ବଧ
ବନ୍ଧୁ ଶୁଭ ସକାଳ ବନ୍ଧୁ।
କଣ କରୁଛନ୍ତି ବନ୍ଧୁ?
ନାଇଁ ବନ୍ଧୁ କଣ କରିବୁ। ଆମ ଗାଁ ଗ୍ରାମରେ ଏକ ବୈଠକ ଅଛି ଆଜି ବୁଝିଲେ
ହୁଁ
ଯାହାକି ଉ ଦିନ ଏଗାର ଟା ବେଳେ ରଖା ହୋଇଛି ବୁଝିଲେ ସେଥିପ୍ରତି ପ୍ରସ୍ତୁତି କରୁଛି। କିଛି ବାର୍ତ୍ତା ସେଠି ଦେବି ବୁଝିଲେ ଗ୍ରାମରେ ଏକ ରୋଡ କାମଟି ଆସିଛି ବୁଝିଲେ
ହୁଁ
ଯାହାକି ଏକ ସାତ କୋଟିର କାମ। ଗାଁକୁ ଏକ ପରିବର୍ତ୍ତନ କରାଯିବ ବୋଲି ଭ ମାନେ ଗ୍ରାମବାସୀ ଏକ ବ ବଡ ନିଷ୍ପତ୍ତି ନେଇଛନ୍ତି ବୁଝିଲେ
ହୁଁ।
ତ ଆମ ଗ୍ରାମର ବଡ ରାସ୍ତା ଏକ ହେବ। ଯାହା ଫଳରେ ଗ୍ରାମବାସୀ ବହୁତ ବର୍ଷ ଧରି ସେ ରାସ୍ତାରେ ଯିବା ଆସିବା କରିବାରୁ ବହୁତ ବହୁତ କିଛି ଅସୁବିଧାର ସମ୍ମୁଖୀନ ହଉଛି। ଯେପରିକି ଗାଡି ମଧ୍ୟ ଖରାପ ହେଇଯାଉଛି। ରାସ୍ତାଟି ଏପରି ଖରାପ ହେଇଗଲାଣି। ସେଥିପାଇଁ ବନ୍ଧୁ ଆମ ଗ୍ରାମକୁ ବହୁତ ଏକ ବଡ ରାଶିର ପ୍ରଦାନ କରାଯାଇଛି। ଯାହା ଫଳରେ ଆଗାମୀ ଦିନରେ ଆମ ଗ୍ରାମଟି ଭଲ ହେଇଯିବା ଦରକାର। ସେଥିପାଇଁ କିଛି ବାର୍ତ୍ତା ଦବାକୁ ମତେ ଡକା ଯାଇଛି। ମୁଁ କିଛି ବାର୍ତ୍ତା ଦେବି ସେଥିପ୍ରତି ବୁଝିଲେ।
ହଁ
ବନ୍ଧୁ ଆପଣ ମଧ୍ୟ ବହୁତ କିଛି ବାର୍ତ୍ତା ଦିଅନ୍ତି। ମୁଁ ଦେଖିଛି ଆପଣଙ୍କର ମୋବାଇଲ ରେ ଆସିଥିଲା ଥରେ ବୁଝିଲେ। ଆପଣ ସେ ବାର୍ତ୍ତାଟି କୋ କୋଉ ଟପିକ୍ ଉପରେ ଦେଉଥିଲେ। ମୋତେ ଟିକେ ଜଣାନ୍ତୁ?
ମାନେ କୋଉ କଥା କହୁଛନ୍ତି ମୋ ଆପଣ ବିଷୟରେ?
ଆ ଆପଣ ଥରେ ଏକ ବାର୍ତ୍ତା ଦେଇନଥିଲେ ମିଡିଆରେ ଆପଣ କହୁଥିଲେ ମନେ ଅଛି?
ଆମ ଏ ଯୋଉ ବିଶ୍ବିଦ୍ୟାଳୟ ଉପରେ କି?
ଆଜ୍ଞା-ଆଜ୍ଞା।
ଏଇଁ ସେ ବ କଥା କଣ କି ଆମର ଯୋଉ ଅଛି ଆମ ଚଣ୍ଡିଖୋଲ ରେ ଅଛି ବାବା ଭୈରବାନନ୍ଦ ଅଟୋନମିକସ କଲେଜ ଶାସିତ ବିଦ୍ୟାଳୟ ଆମର ସେଇଠୁ ଦଶ କିଲୋମିଟର ଦୂରରେ ସିହାଠାରେ ଏକ କ୍ୟାମ୍ପସ କଣ ବିଶ୍ବିଦ୍ୟାଳୟରେ କରୁନଥଲ କ୍ୟାମ୍ପସ୍ ଖୋଲିଥିଲା ବୁଝିଲ। ଦଶରୁ ପନ୍ଦର ବର୍ଷ ପୂର୍ବେ ଏହାର କାମ ଆରମ୍ଭ ହେଇଥିଲା।
ଆଜ୍ଞା। ବନ୍ଧୁ ଟିକେ ଜୋର୍ କଇଆକୁ ଚେଷ୍ଟା କରନ୍ତୁ ମତେ ଟିକେ ଶବ୍ଦ
ହୁଁ ଶୁଣନ୍ତୁ ସବୁ କଣ ହେଇଛି ନା ତା ଯେତେବେଳେ ତିଆରି ହେଲା ସବୁ ଛା ଛାତ୍ରଛାତ୍ରୀ ଏବଂ ଗ୍ରାମ ଲୋକ ମାନଙ୍କ ସଇତ ସଇତ ଆଶାରେ ଥିଲେ ମଧ୍ୟ କି ଆମ ଛୁଆ ଏଠି ପାଠ ପଢିପାରିବେ କାରଣ ଭୁବନେଶ୍ଵର ଯାଇଁକି ଲୋକ ପିଲା ପାଠ ପଢିବା ଅପେକ୍ଷା ଏଠି ପାଖରେ ପଢିବା ତାଙ୍କୁ ସୁବିଧା ହେଇଥାନ୍ତା। କମ ଖର୍ଚ୍ଚ ମଧ୍ୟ ହେଇଥାନ୍ତା ତ ଭାବିଲେ କଣ ରୁରାଲ଼ କ୍ୟାମ୍ପାସ ଗୋଟେ ହେଇଥିଲା ଗ୍ରାମୀଣ ମାନେ ଉତ୍କଳ ବିଶ୍ବିଦ୍ୟାଳୟ ତ ଆମର ଏଇଠି ଛୁଆ ପାଠ ପଢିବେ ଏଠି ବିଭିନ୍ନ ପ୍ରକାର ସବୁ ରଇବ। ପାଠ ପୁସ୍ତକ ସ୍ନାତକ ଡିଗ୍ରୀ ଏଥିରେ ସହଜରେ ହାସଲ୍ କରିହବ ସେ ଆଶାରେ ଲୋ ଓ ଥିଲେ ତାର ତ କାମ ହେଲା। ପାଖାପାଖି ପଚାଶ ରୁ କୋଟିଏ ଟଙ୍କା ଆସିଥିଲା କାମ ପାଇଁ। ପଚାଶ୍ ରୁ ଶହେ କୋଟି ଟଙ୍କା ତ କାମ ହେଲା ଅଧା କାମ ହେଇକି ରହିଗଲା। ତା ପରବର୍ତ୍ତୀ ସମୟରେ ଏହାର କୌଣସି କାର୍ଯ୍ୟ ହେଲା ନାହିଁ ଧୀରେ ଧୀରେ ସେ ସେ ଜାଗାରେ ସବୁ ଅମାନବୀୟ କାର୍ଯ୍ୟକ୍ରମ ସବୁ ହେଲା। ସେଥାରେ ଲୋକମାନେ ମଦ୍ୟପାନ କଲେ ଏବଂ ତାର ଦିନ୍ଷ ସବୁ ଚୋରି କରି ନେଇଗଲେ। ଧୀରେ ଧୀରେ ସେ କାମ ବନ୍ଦ ହେଇଗଲା ଏବଂ ସରକାର ମଧ୍ୟ ସେ ସେଥିପ୍ରତି ବିଶେଷ୍ ଧ୍ୟାନ ଦେଲେ ନାଇଁ। ତ ଆମର କିଛି ମାନେ ପତ୍ରକାର ମାନେ ପତ୍ରକାର ଭାଇ ମାନ ଏକ ଚିଠି ଲେଖିଥିଲେ ଆମର ଗଣଶିକ୍ଷା ବିଭାଗ ପାଖକୁ, ଏ ବିଷୟରେ ଟିକେ ଦୃଷ୍ଟି ପକାନ୍ତୁ ଏବଂ ଯଥା ଶୀଘ୍ର କାମକୁ ସମ୍ପୂର୍ଣ୍ଣ କରନ୍ତୁ ଯାହା ଦ୍ଵାରା ଆମ ସବୁ ଛୁଆ ପିଲା ଦେଖନ୍ତୁ ଆପଣ ଜଣେ ଏଠି ଯଦି ଚଣ୍ଡିଖୋଲରେ କରିଚି ପ୍ଲସ୍ ଥ୍ରୀ କରିଛି। ତ ସିଏ ପିଜି କରିବା ପାଇଁ ଯଦି ଗୋଟେ ଭଲ କଲେଜ ଖୋଜୁଛି ତ ଆମର ଏଠୁ ଉଁ ପାଖାପାଖି ଚାଳିଶ୍ ରୁ ପଚାଶ୍ କିଲୋମିଟର ଦୂରୁକୁ ତାକୁ
ଯିବାକୁ ପଡିବ ଆଜ୍ଞା ଠିକ୍ କୋହୁଛନ୍ତି।
ତ ଆମର ଏଇଟା ଯଦି ଦଶ ପନ୍ଦର କିଲୋମିଟର ଭିତରେ ଗୋଟେ ହେଇଗଲା ଏତେ ଭଲ ବିଦ୍ୟାଳୟ ତ ଆମଲ ପିଲା ସବୁ ଉପକୃତ ହେବେ ନା ନାଇଁ ତା ସହିତ କଲେଜ୍ ଜ୍ ହେଲା ମାନେ ସେଠାକୁ ରାସ୍ତା ଘାଟ ଯିବ ସେ ଗାଁ ଯୋଉ କିଛି ଗାମ ବିତରୁ ସେ ଗାମ ମାଧ୍ୟ୍ୟ ଉର୍ନତି କରିବ ଏବଂ ବିଭିନ୍ନ ଡକୁ ଦୋକାନ୍ ବଜାର ପଡିବ ଲୋକ ଭୋଉତ୍ ରୋଜୁଗାର ମଧ୍ୟ ସେ ବାଟେ କରିପାରିବେ ହଷ୍ଟେଲ ଖୋଲିବ କଲେଜ୍ ଚୁଟି ଦୋକାନ୍ ଖୋଲିବ, ହୋଟେଲ୍ ଖୋଲିବ, ମେଡିସିନ୍ ଷ୍ଟୋର ଖୋଲିବ ବୁଝିଲେ କି? ଚାଟ୍ ଜେଦି ଗୁପଚୁପ୍ ଦୋକାନ୍ ସବୁ ପଡିବ ତ ଲୋକମାନେ ଅନେକ ଉପକୃତ ହେବେ ଯାହା ଦ୍ଵାରା କ ମାନେ ପରିବେଶରେ ପରିବେଶ ବିକାଶ୍ ହବ ପାଠ ସଇତ ଅନ୍ୟାନ୍ୟ ସବୁ ବ୍ୟବସାୟ ମଧ୍ୟ ଉପୁଜିବ ତେଣୁ ସେଇ ବିଷୟରେ ମତେ କହିଥିଲେ ଟିକେ କହିବା ପାଇଁ ତ ମୁଁ କହିଥିଲି ଟିକେ ଆଉ।
ନାଇଁ ନାଇଁ ଆପଣ ଭଲ ବାର୍ତ୍ତା ଗୋଟେ ଦେଇଥିଲେ ମୁଁ ଯାହା ଶୁଣି ନାହିଁ କିନ୍ତୁ ଲୋକଙ୍କଠୁ ସୁ ଶୁଣିଥିଲି ବୁଝିଲେ ଲୋକ କଥା ହୋଉଥିଲେ ଆପଣଙ୍କ ବିଷୟରେ। କି ସିଏ ଏକ ଛୋଟ ଛୁଆ ହୋଇ ମ ମଧ୍ୟ ବଲ ବାର୍ତ୍ତା ଦେଇ ଶିଖିଗଲାଣି ଆଗୁକୁ ମଧ୍ୟ ତାର ଏଇ କଳାଟି ବୋହୁତ୍ ଭଲ ଭାବରେ ଦେଖାଯିବ, ଯାହାକି ସେ ଅନେକ୍ ଉଁ କ୍ଷେତ୍ରରେ ଠିଆ ହେବ ବୁଝିଲେ?
ହୁଁ।
ଆପଣ ସେ ତାହା ଆପଣଙ୍କ ବାର୍ତ୍ତା ପରେ କିଛି। ଆକ୍ସନ ନିଆଗଲାଣି ଆପଣ ସେ ବିଷୟରେ କିଛି ଜାଣିଛନ୍ତି।
ହଁ ଆକ୍ସନ୍ ତ ସେ ସବୁ ଆସିଥିଲା ଆମର ଯୋଉ ଥାଆନ୍ତି ଯୋଉ ମୁ। ଖ୍ୟ। ଯୋଉ ବିଶ୍ଵବିଦ୍ୟାଳୟ ମୁଖ୍ୟ ସିଏ ଆସିଥିଲେ ଭ୍ରମଣ କରିବା ପାଇଁ। ସେ ଜାଗାକୁ ବୁଝିଲେ କି ସେ ଜାଗା ବି ବିଶବିଦ୍ୟାଳୟ ଦେଖିଲେ ସେ ପରିସ୍ଥିତି ଦେଖିଲେ ଏବଂ ସେ ପ୍ରତିଶ୍ରୁତି ମଧ୍ୟ ଦେଇକି ଯାଇଛନ୍ତି। ଯେ ଯଥା ଶୀଘ୍ର ସେ କାମ ଆରମ୍ଭ କରାଯିବା ପାଇଁ। ସେ ସରକାରଙ୍କ ପାଖକୁ ଏକ ପତ୍ର ଲେଖିବେ ଏବଂ ସରକାର ମଧ୍ୟ ସେ ବିଷୟରେ ଆଲ ଦୃଷ୍ଟିି ପ
ମୁଁ ବନ୍ଧୁ ରା ଆପଣ କହୁଛନ୍ତି ଏତେ ଦିନି ହେଲାଣି କାମ ଆସିଥିଲା ବହୁତ କୁଡ଼ାଏ ପଇସା ମଧ୍ୟ ଆସିଥିବ ତ କାମ ସରିନି। ତାପରେ ଆପ୍ ଆପଣ ଦେଇଥିବା ଲୋକଙ୍କ କାମ ତାଙ୍କୁ ଧରିବା କଥା ବୁଝିଲେ ବନ୍ଧୁ ଆପଣ ନୁହଁ ସରକାରଙ୍କର ଏଇ କାମ।
ହଁ ଆମେ ବୁଝୁଛୁ ବୁଝୁଛୁ ମାନେ ବୁଝିପାରିଲେନି ଆପଣ। ମାନେ ଗୋଟା କାମ ଆସେ ଯୋଉ ଛେକେ ଛେକେରେ ମାନେ ପଇସା ଆସିବ। ମାନେ ବୁଝିପାରୁଛନ୍ତି ମାନେ ସେ ଅଧା କାମ। ପରେ ଗଭର୍ଣ୍ଣମେଣ୍ଟ ତାକୁ ତା ଟେଣ୍ଡର ବାହାର କରିବା ହିଁ ବନ୍ଦ କରିଦେଲା ମାନେ। ଏତେ ଦୃଷ୍ଟି ଟାକୁ ଦେଲେନି ଯାହାଦ୍ଵାରା ସେ କାମ। ଅଧାରେ ରହିଯାଇଛି ତା ସେଇ ଯୋଉ ଆପଣ ଯୋଉ କହୁଛନ୍ତି ସେ ବିଶ୍ବିଦ୍ୟାଳୟ ଏବେ ମଧ୍ୟ। ଦୁଇଶହ କୋଟି ଟଙ୍କା ଶହେରୁ ଦୁଇଶହ କୋଟି ଟଙ୍କା ଆବଶ୍ୟ ଦେଖ ସେ ସେ ମାନେ ଏତେ ବଡ ବିଦ୍ୟାଳୟ ସେଟା ହେଇଛି ମହାବିଦ୍ୟାଳୟ ନା ଦଶ ହଜାର ରୁ ଛାତ୍ର ପଢିବେ। ପଚାଶ ରୁ ଷାଠିଏ ଏକର ଜମିରେ ସେ ଯା ତିଆରି ହେଇଛି।
ଆପଣ ଯୋଉ କହୁଛନ୍ତି। ମୁଁ ଯାହା ଜାଣିପାରୁଛି ମୁଁ ବର୍ତ୍ତମାନ ଯାଇଥିଲି ତିନି ରରୁ ଚାରି ବର୍ଷ ତଳେ ଯୋଉ କାଜୁ। ପଡିଆ ଭିତରେ ଯୋଉ ବିଶ୍ୱବିଦ୍ୟାଳୟ ହୋଇଛି ସେଇ ବିଶ୍ୱବିଦ୍ୟାଳୟ ବିଷୟରେ କୋ କଥା ହଉଛନ୍ତି କି ଆପଣ।
ଆଜ୍ଞା ଆଜ୍ଞା ସେଇ ବିଷୟରେ‌। ମାନେ ସେଠି କାଜୁ ପଡିଆ ହେଇଗଲାଣି ବୁଝିଲେ କି ତ ଗଛ ବୁ ଛ ଉଠି ଗଲାଣି ଆଉ ସବୁ।
ତାହା ତ ଏକ ଜଙ୍ଗଲ ଭଳି ଦେଖାଯାଉଛି ଦୂରରୁ।
ହଁ ମାନେ ତା ଭିତରେ ଅଛି ବୋଲି କେହି ଜାଣିପାରିବେ ନାହିଁ ଗୋ ଏମିତି ହେଇଯାଇେ ସେ। ମାନେ ଏତେ ବଡ ସମ୍ପତ୍ତି ଏତେ ସେ ସେଥି ପାଇଁ କେତେ ଗଛ ହଣା ହେଇଥିବ। ବୁଝିଲେ କି ଯଦି ସେ କା ଯେବେ ସଫଳ କାମ ନ କରିବ ଯଦି ସେ ବ୍ୟବହାର ନହବ ତ ଏଇଟା ଏକ ଖରାପ କଥା ନା ନାଇଁ। ନହେଲେ ଆପଣ କରିନଥାନ୍ତେ ସେ ଗଛ ଥାଆନ୍ତା ସେଠି। ଆପଣ କାଟିଦେଲେ ସେ କାମ ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଆପଣ ଗ ଛ କାଟି। କଥା ଗଛ କାଟିବା ଠି ନୁହଁ ଏଇଟା ଭଲ କାମ ସେଥିପାଇଁ ଗଛ କଟା ହେଲେ କୌଣସି ଅସୁବିଧା ନାହିଁ। ଆପଣ ସେ କାମକୁ ପୂର୍ଣ୍ଣ କରିବେ ହେଲେ ଆପଣ କିଛି କରୁ ନାହାନ୍ତି କିଛି। ଉପକୃତ ହଉନି କିଛି ନାହିଁ ବେକାରଟାରେ ସେ ଜାଗାରେ ପଡିକି ରହିଛି। କିଛି ଲାଭ ଅଛି କି ସେଇ ପାଇଁ ତାକୁ ଯଥାଶୀଘ୍ର ହେଲେ କେତେ ଲୋକ ସବୁ ବ୍ୟବହାର। କରିବେ ସେ ଲୋକ ସେଠିକା ଲୋକ ଚଳପ୍ରଚଳ ହବ ବୁଝିଲେ। ସେଠିକା ଲୋକ ସବୁ ତାଙ୍କର ସେଠୁ ଆସିବା ପାଇଁ ଦୂରକୁ ଲାଗୁଛି ତାଙ୍କର ବଜାର। ସେଠି ଏକ ନୂତନ ବଜାର ସୃଷ୍ ହେଇଥାନ୍ତା କାରଣ ଦଶ ହଜାର ଛୁଆଙ୍କ ଖାଇବା ପିଇବା ରହିବା ବ୍ୟବସ୍ଥା ଏକ ଛୋଟିଆ କଥା ନୁହେଁ ତା ପାଇଁ ପାଖାପାଖି ପାଆଁଶ ରୁ ଛଅଶ ବ ରୋଜଗାର ଉତ୍ପନ୍ନ ହୋଇଥାନ୍ତା। ଏବଂ ନୂତନ ରାସ୍ତା ମଧ୍ୟ ହେଇଥାନ୍ତା କାରଣ ଛାତ୍ରଛା ସେମାନେ ଯେତେବେଳେ ସେ କଲେଜ ଯିବେ ତ କୋଉଠି ଯିବେ ଚଣ୍ଡୀଗୋଲରୁ ହିଁ ଆସିକି ଯିବେ। ଚଣ୍ଡି ଖୋଲରୁ ସେଠିକି ଏକ ସ୍ଵତନ୍ତ୍ର ରାସ୍ତା ମଧ୍ୟ ହୋଇଥାନ୍ତା ଯାହାକି
ତ ସ୍ଵତନ୍ତ୍ର ଏବଂ ଗାଡି ଘୋଡା ମଧ୍ୟ ବହୁତ ଚାଲିଥାନ୍ତା ଯାହା ଫଳରେ ବହୁତ ଲୋକ ନିଯୁକ୍ତି ପାଇଥାନ୍ତେ, ବହୁତ ଲୋକ ମଧ୍ୟ ବ୍ୟବସାୟ ମଧ୍ୟ କରିଥାନ୍ତେ ବୁଝି ପାରୁଚି ଆପଣଙ୍କ କଥା ଯାହା ଫଳରେ ଲୋ କ ମଧ୍ୟ ଉପକୃତ ହୋଇ ଥାନ୍ତେ ଏକ ନିର୍ଧିଷ୍ଟ ଇଏ ମାନେ ସବୁଯାକ ଖୋଲିଲେ କେବଳ ଯେ ଛୁଆଙ୍କର ଲାଭ ନୁହଁ ପରିବେଶରେ ବହୁତ ଲୋକଙ୍କର ମ ଲାଭ ହେଉଛି ତା ମଧ୍ୟ ଆପଣ ମତେ ଜଣାଇଲେ ବୁଝିଲି ବନ୍ଧୁ ଯାହା ଫଳରେ ସେଠିକା ଲୋକ ମଧ୍ୟ ବହୁତ ନିଯୁକ୍ତି ପାଇଯାଇଥାନ୍ତି ଠିକ କହିଲେ ଆପଣ।
ହଁ।
ନାଇଁ ବନ୍ଧୁ ଶୁଣନ୍ତୁ ତା ଏକ ତା ବିଷୟରେ ମୁଁ ଏକ ସରକାରଙ୍କୁ ମଧ୍ୟ ମୋ ତରଫରୁ ଏକ ନିବେଦନ ଲେଖିବି। ଆମ ସରପଞ୍ଚଙ୍କୁ ତାଙ୍କ ପାଖରୁ ଏକ ଷ୍ଟାମ୍ପ ଆଣିବି ବୁଝିଲେ। ଯାହା ଫଳରେ ଯେ ଆପଣଙ୍କର ବାର୍ତ୍ତା ବ୍ୟର୍ଥ ଯିବ ନାହିଁ ଆପଣଙ୍କ ବାର୍ତ୍ତା ପାଇଁ ଏକ ଜରୁରୀ କାଳୀନ ସେ କାମ କରିବା ପାଇଁ ସରକାର ତାଙ୍କୁ ନିଯୁକ୍ତି ଦେବେ ବୁଝିଲେ ନା।
ହୁଁ।
ଯାହାଫଳରେ ଜଲଦି ସେ ବିଶ୍ୱବିଦ୍ୟାଳୟଟି ସମ୍ପୂର୍ଣ୍ଣ ଭାବରେ ଠିଆ ହୋଇଯିବ ଏବଂ ଛା ଛାତ୍ରଛାତ୍ରୀ ମାନେ ଯାହାକି ଆଉ ପାଞ୍ଚ ବର୍ଷ ପରେ ଆମ ସାନ ଭାଇ କି ସାନ ଭଉଣୀ ମାନେ ସେଥିରେ ମଧ୍ୟ ପାଠ ଆଜ୍ଞା ପାଠ ପଢି ତାଙ୍କ ଭବିଷ୍ୟତ ଗଢିବେ ବୁଝିଲେ। ନା ନାଇଁ ବନ୍ଧୁ ଠିକ କଥା କହିଲେ ଏବେ ଆଜ୍ଞା ମୁଁ ନିଜେ ପାଠ ପଢୁଛି ମତେ ଆଗାମୀ ଦିନରେ ଆଗୁ ପାଠ ପଢିବା ପାଇଁ ଆମ ଘର ପାଖରୁ ଦୀର୍ଘ ସ ତୁରି କିଲୋମିଟର ଦୂରକୁ ଯିବାକୁ ପଡ଼ିବ ବୁଝିଲେ।
ହଁ।
ଯାହାକି ଏଠି ବର୍ତ୍ତମାନ ପାଖରେ ନୁହେଁ ତାପରେ ବନ୍ଧୁ ଯିବା ଆସିବା ତ ହେବା ଅସମ୍ଭବ। ସେଠି ଏକ ଛାତ୍ର ନିବାସ ହେଉ କି ଏକ ଭଲ ରୁମ୍ ନେଇ ବୁଝିଲେ ଘର ଭଡା ଦେଇ ମତେ ରହିବାକୁ ପଡିବ ବୁଝିଲେ ବନ୍ଧୁ। ଯାହା ଫଳରେ ମୋର ମଧ୍ୟ ବହୁତ ଅର୍ଥ ଖର୍ଚ୍ଚ ହେବ ହେଲେ ଏଦି ପାଖରେ ହୋଇଥାନ୍ତା ତାହେଲେ ବହୁତ ଅର୍ଥ ମୋର ବଞ୍ଚି ଯାଇଥାନ୍ତା ଠିକ କହୁଛନ୍ତି ଆପଣ।
ହୁଁ।
ତାହଲେ ବନ୍
କାରଣ ଆପଣ ଏଇନା ଯୋଉ ହଁ କୁହନ୍ତୁ।
ଆଜ୍ଞା କୁହନ୍ତୁ କୁହନ୍ତୁ କୁହନ୍ତୁ।
ଆ
କହୁନାହାନ୍ତି ବନ୍ଧୁ।
ନାଇଁ ଆଉ ଆପଣଙ୍କ ସଙ୍ଗେ କଥା ହେଇ ଭଲ ଲାଗିଲା ଆମର ବିଷୟରେ ଆଲୋଚନା କରିବା ଆଉ।
ନା ଠିକ୍ ଅଛି ବନ୍ଧୁ ଆଲୋଚନା କରିବା ବୁଝିଲେ ଆପଣ ଯୋଉ କଥା ଗୁରା କହିଲେ ବହୁତ ଭଲ କଥା କହିଲେ, ବହୁତ ଭଲ ଲାଗିଲା ଆପଣଙ୍କ କଥା ହଉ ବନ୍ଧୁ ଶୁଣନ୍ତୁ ଘରେ ଟିକେ ଡାକୁଛନ୍ତି, ଆମ ପାଞ୍ଚ ଦଶ ମିନିଟ୍ ପରେ କଥା ହବା ଆଉ କି ନହେଲେ କିଛି ସମୟ ପରେ କଥା ହବା ଆଉ ରହୁଛି ବନ୍ଧୁ,
ହଁ, ହଁ।